ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା। କୁହନ୍ତୁ ଆଜ୍ଞା ଆଜ୍ଞା। ହଁ ଏମିତି ବର୍ତ୍ତମାନ ତ ନିତ୍ୟକ୍ରମ କରିବାକୁ ଯାଉଥିଲି। ଆଉ କିଛି ସମୟ ପରେ, ଆପଣଙ୍କ ସହିତ କଥା ହେଲା ପରେ ନିତ୍ୟକ୍ରମ ସମାପ୍ତ କରିବା। ଆଜ୍ଞା।
ଆପଣ ନିତ୍ୟ କର୍ମରେ କଣ କଣ କରନ୍ତି? ମାନେ
ଆଜ୍ଞା ଆଜ୍ଞା ନିତ୍ୟକ୍ରମ ମାନେ, ଏଇ ଯାଇ ଗାଧେଇବା କୁ କୁହନ୍ତି। ତ ଗାଧୋଇବା କାମ କରିବା, ପୁଣି ହଁ ଦିିନ ଆରମ୍ଭ ହବ ତ ତ କିଛି ପଢ଼ା କରିବା। ନିତି ଯାହା ପଢ଼ାପଢି କରିବାକୁ ପଡ଼େ। ଆଉ ପୁଣି ଭଜନ ହବ। ଭଜନ ପରେ ପୁଣି ପଢାପଢି କରିବାକୁ ପଡେ, ଏମତି ତ ଚାଲି ରହିଛି ଆଉ। ଆପଣଙ୍କ ଘରେ ସବୁ ଭଲ ଅଛନ୍ତି? ଆଜ୍ଞା ଆଜ୍ଞା।
ହଁ ଆପଣଙ୍କ ଘରେ କେମିତି ସବୁ ଭଲ ଅଛନ୍ତି?
ଆଜ୍ଞା ନି ନିହାତି ଭାବରେ ବହୁତ ଭଲ ଅଛନ୍ତି।
ଆଉ ଆପଣଙ୍କ ପଟରେ କଣ ବର୍ଷା ଫର୍ଷା ଆସୁଚି?
ଆଜ୍ଞା ଆଜ୍ଞା ବର୍ଷା ତ ଚାଲଚି ବର୍ତ୍ତମାନ। ଆପଣ ଗନ୍
ହଉ ଆପଣ ହ ବର୍ଷା ତ ବର୍ତ୍ତମାନ ଚାଲିଚି ସକାଳୁ ଜୋରଦାର ହେଇଥିଲା। ବର୍ତ୍ତମାନ ଟିକେ କମ କମ ହଉଚି ଆଉ।
ଆଜ୍ଞା। କୁହନ୍ତୁ କୁହନ୍ତୁ।
ହଉ ଆପଣଙ୍କ ଗୋଟେ ଏମିତି ବର୍ଷା ଦିନରେ କଣ ଚାଷ ହୁଏ?
ହଁ ଗୋଟେ ଚାଷୀ ପାଇଁ ତ ମୂଲ୍ୟବାନ। ଅଟ ଆ ସେଇ ଏଇ ବର୍ଷା ଦିନକୁ ହିଁ ଜଗି ରହିଥାଏ। କେବେ ବର୍ଷା ଆସିବ ତାର ଫସଲ ଟା ଭଲ ରହିବ। ସଫଳ ହବ। ତ ଏଇଟା ହିଁ ତ ରହିଥାଏ ତା ମନରେ ଆଉ ଖରା ପରେ ଯେତେବେଳେ ବର୍ଷା ଆସେ ସବୁଠାରୁ ଆନନ୍ଦ ଗୋଟେ ଚାଷୀ ହିଁ ଅଧିକ ନେଇଥାଏ। ତ ତା ପାଇଁ ବର୍ଷା ଦିନ ଟା ବହୁତ ମୂଲ୍ୟବାନ। କିନ୍ତୁ ଅଧିକ ମାତ୍ରାରେ ବର୍ଷା ମଧ୍ୟ କ୍ଷତି କରିଥାଏ। ତ ଦୁହିଁଙ୍କ ମତ ଭିନ୍ନ ଭିନ୍ନ ରହିଥାଏ ଏ ଆ ଏଇ ତ ଜୀବନ ଯାପନ ମାନେ ଚାଲିତ ରହିଥାଏ। କିଛି କିଛି ବର୍ଷା ଲାଭଦାୟକ ରହିଥାଏ। ଆଉ ଆପଣଙ୍କ ଅଞ୍ଚଳରେ କେମିତି କଣ ଚାଲିଛି ବର୍ତ୍ତମାନ
ବର୍ତ୍ତମାନ ତ ଚାଷୀ ମାନେ ଚାଷ ବାସ କରିବାର ଆରମ୍ଭ କରୁଛନ୍ତି। ଆମ୍ବ ବିଲରେ ଧାନ ଚାଷ ଅଧିକ ହୁଏ ଆଉ ବର୍ତ୍ତମାନ ଧାନ ଚାଷରେ ଧାନ ବୁଣାଯିବ। ତାପରେ ଏଇ ରଥ ସରଲା ପରେ ଏ ଧାନ ଗୁଡାକ ଚାଷ କରାଯିବ ଆଉ।
ଆଜ୍ଞା ଆଜ୍ଞା।
ଆପଣଙ୍କ ପଟେ କଣ ଚାଷ ହୁଏ ବର୍ଷା ମାସରେ
ବର୍ଷା ଦିନେ ଏଇ ବାଇଗଣ ମାନେ ପରିବା ଅଧିକ ଲଗାନ୍ତି ଏପ
ଆମ ଅଞ୍ଚଳରେ ତ ବାଇଗଣ ପ୍ରାୟ ଲଗେଇଥାନ୍ତି। ଆଜ୍ଞା ଆଜ୍ଞା ଆଜ୍ଞା। ବାଇଗଣ ପୁଣି ପୋଟଳ ମଧ୍ୟ ବହୁତ ହେଇଥାଏ। ଆଉ ଆପଣ ମାନେ ଏବେ କଣ କରୁଚନ୍ତି ପଢାପଢି କରୁଚନ୍ତି?
ନାଇ ବର୍ତ୍ତମାନ ତ ଉଠିଲି ଆଉ ମୁଁ ବି ମୋର ସକାଳ ନିର୍ତ କର୍ମ